ହ୍ୟାଲୋ।
ହ୍ୟାଲୋ।
ହଁ କଁ କରୁଥିଲ କି।
ଏ ପୁଅକୁ ଖାଇବାକୁ ଦୋଉଥିନି।
ଓହୋ ବ୍ୟସ୍ତ ଟିକେ ଥିଲ ଲଗେଇଦେନି ଆଉ ନାଇଁ କି।
ହଁ ହଁ ହଁ।
ଅଁ ହୋଉ ଖାଇଲଣି।
ନା ମୁଁ ଖାଇନି ଅନେଇଚି ଦେଖା ବିଲୁକୁ ଯାଇଚନ୍ତି ଆସନ୍ତୁ ଆସିବେ ଯିମୁ ସେଆଡେ ବାହାରକୁ।
ହଉ କଣ ରୋଷେଇ ଆଜି।
ରୋଷେଇ ପା ଡାଲମା କରିଚି ଆଳୁ ପୁଟଳ ଭାଜିିଚି।
ନା ହବ ହଉ।
ହୁ। ତା ଅଣ୍ଡା ଟି ଆଣିଥିନି ଛୁଆ ଟିର ମନର ନାହିଁ ବେଗେରେ ହି ଥୁଆହେଇଚିଲୋ ଦେଖା କେତେଳେ ଦେଇଦେମି ତାକୁ।
ଆ ହଉ ବାପ। ଆଉ କଣ।
ମୋନାଲି ଖାଇବା ପିଇବା ବାଗସାଗ ରେ ଦୋଉଚି ନା କଣ।
ହଁ ହଁ ଛୁଆ ଖାଇ ସାରିଲେଣି।
ହଁ ହଁ।
ଆଁ ହୋଉ।
ହଁ ଗାର୍ଡ଼ିଆନ୍ ମାନେ ଅଛନ୍ତିଛୁଆଙ୍କୁ ନେଇକି ଯିବେ ଆଉ।
ହଁ ହଁ। ପୁଅ ଖାଇସାଇଲାଣି।
ସିଏ ଖାଉଚି।
ଉଁ ହୁଁ ହୁଁ।
ଖାଇ ପିଇକି ଟିକେ ନଗନେ ମଣିଷ ଅଡୁଆ ହେଠି କଣ ଖାଇବ ନା କଣ କରିମୁ।
ହୁଁ ହୁଁ ଖାଇ ପିକି ଯିବ ଭାରି ଆଉ।
ମୁଁ ତା ଝିଅକୁ ପଚାରେ ଏଥିରେ କଣ ନେଇ ନୁଆ କି ଯାଆନ୍ତି କଣ ଚୁଡା, କଦଳୀ, ମିଠା, ଦହି ଏଇରେ କଣ କଣ ନେଇ ନୁଆଇକି ଯିବ କି? ହଁ ପରା କାହାକୁ ନହନେ ପ ଚାର ଲୋ ବୋ ମୁଁ ଜାଣିନି ମମି ଫମି ହେରିକା କୁ ପଚାରେ।
ହୁଁ ତାଙ୍କର କଣ କେମିତି ଅଛି ତାଙ୍କୁ ଟିକେ ବୁଝି ଦିଅ ତମ
ସଞ୍ଜିତ କି ଫୋନ କରିମି ଯେ ସିଏ ତ ଅନୁଗୁଳରୁ ଆସୁଛନ୍ତି ସିଏ ବ୍ୟସ୍ତ ରହୁଥିବେ କି କଣ ମୁଁ ତାଙ୍କୁ ତ କରିନି ସିଏ ସାମ୍ନା କରିପାରିବିନି ମୋ ସହ କଥା ହେନେ ବହୁତ୍ କାନ୍ଦିବ ମୁଁ ବି ସେ କଣ କା ତା ପଚାରିମି ଯେ ସେ ତ କାନ୍ଦୁଛି ଯଉ କିଛି ହଉ ନି। ସାନ କତିକି ଫୋନ କରିଥିନି ଯେ କହିଲା ହଁ ଏଇ ରାକତ ନିଅନ୍ତି ଆଉ କାହିଁ କଣ।
ହଁ ଏଇରା ନେଇଯିବ ଆଉ କଣ କହିବ ହଁ ହଁ। ହଁ ହଁ କରିବି ସାଙ୍ଗେ ସାଙ୍ଗେ ଯାଉଛି। ହଁ ଏଇ ଜ ଜ ଡାକିଥିଲି ଯେ ଆସିଛନ୍ତି ତାଙ୍କର ଆଉ ଗୋଟେ ଏଇ ହବ ଇ କେ ୟାଇ ସି ଯେ। ସେଇଥିପାଇଁ ଡାକିଥିଲି ସୀତାଘର ଆସିଛନ୍ତି ତ ସେଇଥିପାଇଁ ହଁ।
ସୀତଘର କଣ ପୁଣି ହବ ନା?
ହଁ ତାଙ୍କ ଝିଅର ଇ କେ ୟାଇ ସି ହବ।
ଓହୋ।
ହଁ। ଉଁ। ଆଉ। ଆଉ କଣ ଖବର?
ଖବର କଣ ଏଇଆ ତ ଆମର ଖବର ଖବର କଣ ଆଉ କେତେବେଳେ କଣ ଯିମି ଦେଖିବା ଆଉ। ମେଘ ପାଣି ହବ ଯେ ଯାଇକି ଟିକେ ଖାଲି ମୁହ ମାରି ଦେଇକି ଦେଖିକି ପଳେଇ ଆସିଲେ ଗଲା।
ହଁ ମ ଆଉ କଣ କରିବ ଆଉ କାଲି ଆସିବନି କି?
ହଁ।
ହୁଁ କାଲି ଆସିଲେ ଉଁ ଦେଖିବା ଆଉ। ହଉ। ହଉ ସିଏ ଆସିଛନ୍ତି ମୁଁ ତାଙ୍କର କରିଦିଏ ନହେଲେ ଆଉ କେତେବେଳେ କଥା ହେବି ଆଉ। ହଉ ହଉ ହଁ।
ହଉ।
ଦେଖୁଛି କାହାର ନମ୍ବର ଟା ଅଛି ଏଥିରେ ଆଧାରରେ ଧରିକି ସେ ଆସିବ।
ତୁ ଏଇଟା କା